ହ୍ୟାଲୋ।
ହଁ ଆପଣ ବି କଣ କରୁଛନ୍ତି?
ଏବେ କହିବାକୁ ଗଲେ ଶୋଇ ଉଠିଛେ ଏ ବ ଆଉ କଣ ହଉଛି ମାନେ ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ ଆପଣଙ୍କ ମୋ ଭାଇ ଶୁଭୁଛି
ହଁ ଏବେ ଯାଇକି ଆପଣଙ୍କ ବୟସ ଶୁଭିଲା ଆପଣଙ୍କୁ ମୋ ବସ ଶୁଭା ହେଉଛି।
ହଁ ଶୁଭୁଥିଲା ଫାଷ୍ଟ ଫାଷ୍ଟ ଏବେ ଟିକେ ଶୁଭିଲାନି।
ଏବେ ଆପଣଙ୍କୁ ମୋ ଭୟସ ଶୁଭା ହଉଛି ଭଲ ସେ
ଶୁଭ ଯାଉଛି ଭଲ।
ହଁ ମୁଁ ସେପ କଥା କହୁଥିଲି କି ମୁଁ ତ ଏବେ ଶୋଇକି ଉଠିଲି ଖାଇକି ବସିଛି, ଆପଣ କଣ କରୁଛନ୍ତି?
ମୁ ସନ୍ଧ୍ୟାବେେଳେ ଜଳଖିଆ ଖାଇକି ବସିଛି। ଆପଣ ଆଜି ଖରା ବଳେ କଣ ରୋଷେଇ ହେଇଥିଲା ଆପଣଙ୍କର?
ମୋର ଆଜି ଖରାବେଳେ କହିବାକୁ ଗଲେ ତ ଡାଲମା ଆଳୁ ଭତ୍ତା ଆଉ ପୋତଳା ଆଳୁ କଷା ହୋଇଥିଲା। କ ତ କ୍ଷୀରି ମଧ୍ୟ ଖାଇଥିଲି।
ହଁ ଆମର ବି ଆଜି ଖରା ବେଳେ ହେଇଥିଲା ଆମ ଘରୁକୁ ଟିକେ କୁଣିଆ ଆସିଥିଲେ। ତ ସେଇ ଯୁଗୁରୁ ଆଜି ଆମର ହେଇଥିଲା ଅରୁଆ ଭାତ ଡାଲି ଆଉ ପନିର ହେଇଥିଲା ତାପରେ ଯୋଉ ଦହି କାଞ୍ଜି ହେଇଥିଲା ତାପରେ ପୋଟଳ ଆଳୁ ତରକାରୀ ହେଇଥିଲା।
ଓହୋ ଆପଣଙ୍କୁ ଦହି କାଞ୍ଜି ବନେଇ ଆସେ
ମତେ ଆସେ କିନ୍ତୁ ମାମା ଥିଲେ ଟିକେ ଭଲରେ କରିଦେବି କାରଣ ମୁଁ ସେଇଟା କେବେ କରିନି କିନ୍ତୁ ଏକୁଟିଆ କଲେ କେବେ ଟ୍ରାଏ କରନି ନା ଏକୁଟିଆ କଲେ ଭଲ ହବ କି ଖରାପ ହବ ସେଇଟା ମୁଁ କହିପାରିବିନି।
କାହିଁକି ନା ମୁଁ ତ ଦହି କାଞ୍ଜି ବନେଇଥିଲି। କିନ୍ତୁ ସେଇଟା ଏତେ ଭଲ ହୋଇନଥିଲା ବୋଧେ ମୋର ଦହିରେ ହିଁ କିଛି ଅସୁବିଧା ଥିଲା କାହିଁକି ନା ମୁଁ ତ ଯେମିତି କଥା ସପନ ହିଁ କରିଥିଲି କିନ୍ତୁ ତାହା ତ ବହୁତ ଖରାପ ଲାଗୁଥିଲା ତ ମୁଁ କେବେ ଆଉ କରି ନାହିଁ
ମୁଁ କେବେ କରିନି ମାନେ ମତେ ଯୋଉଗୁଡାକ ଆସେ ସେଇଗୁଡାକ ମୁଁ ସବୁବେଳେ କରେ କିନ୍ତୁ ମତେ ଯୋଉଗୁଡାକ ଆସେନି ସେଗୁଡା ମୁଁ କେବେ କରେନି ଆଉ। ମତେ ଯୋଉଗୁଡାକ ମୁଁ କେବେ କରନି, ମନେ ଆମ ଦି ଜଣ ମିଶିକି ବି ସେଇ ସେଇ ଜିନିଷ ଟାକୁ ଦି ଜଣ ମିଶିକି ଇଣ୍ଟରନେଟ ରୁ ଦେଖିକି କହ ଆଉ
ଓହୋ ତ ଆପଣଙ୍କୁ କଣ ଖାଇବା ଅଧିକ ଭଲ ଲାଗେ?
ମତେ ମୁଁ ଯାହାବି ହେଲେ ଖାଇଦେବି। କିନ୍ତୁ ପରିବାରେରେ ମୁଁ କିଛି ଖାଇପାରିବିନି ମାନେ ମୋ ପରିବା ଅଧିକ ଖାଏନି ନା। ନହେଲେ ଆଉ ସବୁ ଖାଇଦେବି।
ଆଚ୍ଛା କିନ୍ତୁ ଆପଣଙ୍କ କିଛି ଗୋଟେ ପ୍ରିୟ ଖାଦ୍ୟ ମଧ୍ୟ ଥିବ ନା କାହିଁକିନା ମୋ ଯେମତି ଗୋଟେ ପ୍ରିୟ ଖାଦ୍ୟ ପୁରୀ ଆୁ ସମସ୍ତେ ବହୁତ ହିଁ ଭଲ ଲାଗିଥାଏ ଆପଣଙ୍କ ସେମିତି କଣ ଅଛି ପ ଖାଦ ଆ
ହ ମୋର ପ୍ରିୟ ଖାଦ୍ୟ ମୋର ଯୋଉ ପୁରୀ ଆଉ ବୁଟ ଆଳୁ ତରକା ସେଇଟା ହେଲେ ମାନେ ଆପଣ ପୁରୀ ଆଳୁବି ଖାଇପାରିବେ
ମୁଁ ତ ପୁରୀ ବଳକୁ ସେ କହିବାକୁ ଗଲେ ପାଞ୍ଚ ଛଅଟି ପୁରୀ ଖାଇପାରିବି।
ମୁ ବି ସେଇ ପୁରୀ ଆଉ ବୋଟାଳୁ ତରକାରୀରେ ମାନେ ଚାରି ପାଞ୍ଚ ଟା ଖାଇଦେବି ତାର ଅଧିକ ଖାଇପାରିବିନି କିନ୍ତୁ ଥରେ ମୋ ମାମୁଁ ଘରେ ମୋ ମାଉସୀ ଆଉ ମୋ ବଡ ମାମୁଁ ସାନ ମାମୁଁ ଆଉ ମୋ ମାମା ଆମେ ମାନେ ସୁ ସବୁ ଗୋଟେ ଜାଗା ମାନେ ଏ ବର୍ଷକୁୁ ଥରେ ମାନେ ଏ ସମସ୍ତେ ଯାଉ ମାମୁଁ ଘରକୁ ବଡ ମାନ ତ ସେଇଠି ରୁହନ୍ତି ଆମେ ମାନେ ସବୁ ଛୋଟ ଛୁଆ ମାନେ ଗୋଟେ ମାନେ ଚ୍ୟାଲେଞ୍ଜ ଦେଲା ଭଳିଆ ଗୋଟେ କରିଥିଲୁ ସେଇ ଏଥିରେ ମୁଁ ସବୁଠାରୁ ଅଧିକ ଖାଇଥିଲି ନଅଟା ତା ଠାରୁ ଅଧିକ ମୁଁ କେବେ ଖାଇନି କି ଖାଇ ବିି ପାରିବିନି
ଆପଣ ନଅଟା ପୁରୀ ଖାଇଯାଇଥିଲେ ତ ବହୁତ ଅଧିକ ଆପଣଙ୍କ ଦେହ ଭଲ ଥିଲା ତ ନା ଆପଣଙ୍କ କିଛି ଅସୁବିଧା ମଧ୍ୟ ହୋଇଥିଲା।
ନା ମୋର ଦେହ ଭଲ ଥିଲା ମୋର ମାନେ ମୁଁ ଏଇଠି ଘରେ ଏ ତ ତିନିଟା ପୀ କି ଚାରିଟା ଖାଇଦିଏ କିନ୍ତୁ ସେଇଟା ଅଧିକ ଖାଇ ଖାଇଥିଲି ମୋ ଦେହ କିନ୍ତୁ କିଛି ହେଇ ନଥିଲା ସେତେବେଳେ
ହଉ ତାହେଲେ ଆପଣ ତ ସବୁ ଭଲ ଖାଦ୍ୟ ଖାଉଛନ୍ତି ଆଉ ଆପଣ ମତେ କେବେ ଡାକିକି କୁହନ୍ତୁ।
ହ ହଁ ନିଶ୍ଚୟ ଡାକିବି ଆପଣ କେବେ ଫ୍ରି ରହୁଛନ୍ତି କହୁନାହାନ୍ତି ମୁଁ ସେବେ ଆପଣଙ୍କୁ କରିକି ମାନେ ପୁରୀ ଆଳୁ କଷା କରିକି ଆପଣଙ୍କୁ ଡାକିବି ଆପଣ ଆସିବେ ଆମ ଘରକୁ
ସେ ଦିନଲା ବର୍ଷା ହେଉଛି ବର୍ଷ ଆଉ ମଝେ ମଝେ ଖରା ମଧ୍ୟ ହେଉଥିଲା ବହୁତ ଜୋରେ କହିହଉନଥିଲା ଏବେ ତ କିଛି ଦିନ ହେଲା ବର୍ା ହେଇଛି ବୋଲି ପାଗ ଭଲ ଦେଇଛି କେବେ ଗଟେ ବର୍ଷା କମିଲେ ଖରାପ ହେଉନଥିଲା। ସେଇଦିନ ମୁଁ ଆପଣଙ୍କୁ କହିବି ଆପଣ ଯଦି ସେଇଦିନ ଫାଙ୍କା ିବେ ତାହେଲେ ମୁଁ ଆପଣଙ୍କ ଘରକୁ ଯିବି ବଓ
ହଁ ହଁ ନିଶ୍ଚୟ ମୁଁ ଘରେ ତ ସବୁବେଳେ ଫାଙ୍କା ରହୁଛି ଆପଣ ଆପଣଙ୍କ ସୁବିଧା ଦେଖିକି ମତେ କହିବେ ମୁଁ ଆପଣଙ୍କ ପାଇଁ କରିକି ରଖିଥିବି ଆପଣ ଆସିବେ ଆଉ।
ଆପଣଙ୍କ ଘର ଲୋକ କାହିଁ ଫାଙ୍କା ରହୁଛି ଘର ଲୋକ ସବୁ କୋଉଠିଉଛନ୍ତି କି ଆପଣ?
ଆମ ଘର ଲୋକ ଘରେ ହିଁ ରହୁଛନ୍ତି। ମାନେ ସମସ୍ତେ ସମସ୍ତଙ୍କ କାମରେ ଯାଉଛନ୍ତି ମୁୋ ଘରେ ବି ମୁଁ ଘରେ ଅଧିକ ସମୟ ତ ରୁହେନି। କିନ୍ତୁ ମୁଁ ସକାଳ ଟାଇମ ଆଉ ସନ୍ଧ୍ୟା ବେଳେ ରୁହେ ନହେଲେ ଆଉ ସବୁବେଳେ ମୋର ଟିକେ କାମ ରହୁଛି ମୁଁ ଟିକେ ବାହାରକୁ ଯାଉଛି ଆଉ।
ଏମିତି କଥା କି ବହୁତ କଷ୍ଟ ଦ ତ ଆପଣଙ୍କୁ ଏତେ ସହଜ ରହିବା ବି ନୁହେଁ
ନା ମତେ ତ କିଛି ଲାଗେନି ଅଭ୍ୟାସ ହେଇଗଲାଣି କିନ୍ତୁ ଫାଷ୍ଟ ଫାଷ୍ଟ ଟିକେ। କଷ୍ଟ ହଉଥିଲା ଏବେ ଅଭ୍ୟାସ ହେଇଗଲାଣି ଏବେ ଆଉ କିଛି ଲାଗୁନି।
ହଁ ପ୍ରଥମ ପ୍ରଥମେ ତ ବହୁତ ହିଁ ଅବାଗିଆ ଲାଗୁଥିବ ମୁଁ ଯେବେ ମୋର ବିଦ୍ୟାଳୟ ସମୟରେ ଘରେ ନ ରହିକି ଯାଇକି ହଷ୍ଟେଲ ରେ ରହୁଥିଲି ମତେ ବହୁତ ଅବା ଆ ଲାଗୁଥିଲା ଏକଲା ମଧ୍ୟ ଲାଗୁଥିଲା। କିନ୍ତୁ ତାପରେ ମୋ ସାଙ୍ଗମାନେ ସବୁ ହୋଇଗଲା ପରେ ମୋତେ ବହୁତ ହିଁ ଭଲ ଲାଗିଥିଲା।
ହଁ ସାଙ୍ଗମାନେ ଯୋଉଠି ଥିବେ ସେଇଠି ତ ସବୁବେଳେ ଭଲ ହିଁ ଲାଗିବ ଆଉ ଆଉ ସେ ସାଙ୍ଗମାନେ ସେମାନେ ଯୋଉଠି ଘରେ ଏକୁଟିଆ ରହି ଯେମିତି ଲାଗେ ସାଙ୍ଗମାନେ ସେଇଠି ଥିଲେ ବହୁତ ଭଲ ଲାଗେ ଆଉ ଆପଣଙ୍କର ବିଦ୍ୟାଳୟରେ ଆପଣଙ୍କର କିଏ ସବୁଠାରୁ ଭଲ ସାଙ୍ଗ ଥହେଲା?
ଅଧିକ ହି ଭଲ ସାଙ୍ଗ ଥିଲେ କିନ୍ତୁ ଏବେ ତ ମୋର ବିଦ୍ୟାଳୟ ସରିଗଲାଣି ତାଙ୍କ ସହ ବୁ କେଉଁ ଦିନ ହେଲା ଦେଖା ସାକ୍ଷାତ ହେଉନାହିଁ ତ ଯେବେ ଦେଖା ହେଲେ ତ ଟିକଏ ଭଲ ଲାଗନ୍ତା
ହଁ। ଉ ବିଦ୍ୟାଳୟରେ ଯେତେବେଳେ ଆମେ ମାନେ ପଢୁଥିଲେ ସେତେବେଳେ କହୁଥିଲେ କି ଏ ଖାଲି ଆମେ ବଡ ହେଇଥିଲେ ଭଲ ହେଇଥାନ୍ତା ଏବେ ବଡ ହେଇସ ସାରିଲା ପରେ କହୁଛନ୍ତି କି ଆମେ ଯଦି ଛୋଟ ହେଇଥିଲେ ଭଲ ହେଇଥାନ୍ତା। କଥା ଟା ସମସ୍ତେ କୁହନ୍ତି ତାପରେ କିନ୍ତୁ ବଡ ହେଇସାରିଲା ପରେ ଜାଣନ୍ତି କି ଯେତେବେଳେ ମାନେ ଛୋଟ ଥିଲେ ସେତେବେଳେ ତାର ଯୋଉ ମଜା ଥିଲା ସେ ମଜାଟା ବହୁତ ଅଲଗା ଥିଲା ଆପଣ ଏଇଟା କେବେ ଭାବିଛନ୍ତି?
ହଁ। ମୁଁ ତ ତ ବହୁତ ଥର ଭାବିଛି କାହିଁକିନା ଏବେ ତ ବଡ଼ ହୋଇଗଲା ପରେ ଆମେ ଭାବୁଛନ୍ତି କି ବହୁତ ହିଁ ଫ୍ରି ଥିବା କିନ୍ତୁ କହିବାକୁ ଗଲେ ଆମେ ବହୁତ ବ୍ୟସ୍ତ ରହିଯାଇଛନ୍ତି ସାଙ୍ଗମାନେ ଦୂରେଇ ଯାଉଛନ୍ତି କାମରେ ବି ବହୁତ ପ୍ରଭାବ ରହୁଛି ବୋଲି ଆମେ ଏତେ ସହଜରେ ବୁଲାବୁଲି କରିପାରୁନାହାନ୍ତି କିନ୍ତୁ ଛୋଟବେଳେ ଯେତେବେଳେ ଥିଲେ ଆମକୁ ବହୁତ ସାରା ସାଙ୍ଗ ମଧ୍ୟ ଥିଲେ ଆଉ ଏତେ କଥା ନଥିଲା କହିବାକୁ ଗଲେ କାମ ବି ମଧ୍ୟ ଏତେ ବହୁତ କମ୍ ଥିଲା ଏବେ ତ ବଡ଼ ହେଇଗଲାଣି ତ ଭାବୁଛି କି ଛୋଟ ଟ ହେଯାଇଥିଲେ ବହୁତ ଭଲ ହେଇଥାନ୍ତା।
ହଁ ଏଇଟା ତ ସତ କଥା କହିଲେ ଆପଣ ମାନେ ଆଗରୁ ଆେ ଭାବୁଥିଲେ କି ଯେ ଆମେ ବଡ ହେଇଗଲେ ପୁରା ଶାନ୍ତିରେ ରହିବା। ବୁଲାବୁଲି କରିବା ସବୁ ସାଙ୍ଗସାଥି ମାନଙ୍କ ସହିତ ସବୁଆଡେ ବୁଲିବାକୁ ଯିବା କିନ୍ତୁ ଏବେ ଯେତେବେଳେ ବଡ ହେଇଗଲେ ଏବେ ମାନେ ଫାଙ୍କା ହବାକୁ ବି ଟା ଇମ୍ ହଉନି ତାପରେ ସାଙ୍ଗମାନେ ବି ସେମାନେ ତାଙ୍କ କାମରେ ବ୍ୟସ୍ତ ରହିଯାଉଛନ୍ତି ଆଉ କେହି ମାନେ ଦେଖା ସାକ୍ଷାତ ବି କାହାର ହଉନି। ଆଉ ଏଇଟା ତ ସତ କଥା କିନ୍ତୁ ସାଙ୍ଗମାନେ ଯେତେବେଳେ ଛୋଟବେଳେ ଥିଲେ ସେତେବେଳେ ବହୁତ ମଜ ମସ୍ତି ହଉଥିଲା।
ହଁ ସତ୍ୟ କଥା ମନେ ଅଛି ଆପଣ ଯି ଛୋଟବେଳେ ମୋ ସାଙ୍ଗରେ ଖେଳୁଥିଲେ ବହୁତ ହିଁ ମଜା ଲାଗୁଥିଲେ ସେତେବେଳେ
ହଁ ସେତେବେଳେ ମୁଁ ଆପଣଙ୍କୁ ଥରେ ବାଡେଇ ବି ଥିଲି ଯୋଉଟା କି ଆପଣଙ୍କର ଗାଲ ପାଖରେ ଏବେ ବି ସେଇ ନାଲି ଦାଗ ଟା ଅଛି।
ସତ କଥା କହିଗଲେ କିନ୍ତୁ ସେ ତ ମୋ ଜନ୍ମରୁ ଦାଗ ଥିଲା ଆପଣ ଭୁଲ ଭାବି ଦେଇେଇଥିବେ ସେଇଟା
ନା ମୁଁ ସେଇଟା ଠିକ ହିଁ ଭାବିଛି।
ନା ଆପଣ ତା ଭୁଲ ଭାବି ଦେଇଥିବେ
କଣ କହିଲେ
ଆପଣଙ୍କୁ ଭୟସ ଶୁଭା ହଉ ନାହିଁ କି?
ହ୍ୟାଲୋ।
ହ୍ୟାଲୋ।
ହଁ ଏବେ ଶୁଭିଲା ହଁ ଏବେ ଶୁଭିଲା କୁହନ୍ତୁ।
ହୋଉ ମୁଁ କହୁଥିଲି କି ଆପଣ କେବେ ଗୋଟେ ଦେଖାହେଲେ ଭଲ ହୁଅନ୍ତା।
ହଁ ଯଦି ହବ ଏଇ ରବିବାର ଦିନ ଦେଖା ହେଇପାରିବା ଯଦି ଆପଣ ବ୍ୟ ଫ୍ରି ଥିବେ।
ହଁ ଠିକ୍ ଅଛି ଯଦି ଏଥର ପାଗ ଭଲ ରୁହିଥିବ ତାହେଲେ ଆମେ ଦେଖାହଲେ ଭଲ ହୁଅନ୍ତା
ହଁ ନିଶ୍ଚୟ। ଆଉ ଆଜି ଆପଣ ରାତିରେ କଣ ଖାଇବେ?
ଭାବୁଚି କି ଆଜି ରୁଟି କୁ କୌଣସି ଗୋଟେ ପନିର ତରକାରୀ ଆଣିଦେଲେ ଭଲ ହୁ ନ୍ତା। ଦେଖିବି ବାହାରକୁ ଯାଇକି ଦେଖିବି କାହିଁକି ନା ମୁଁ ଏବେ ରାନ୍ଧାରାନ୍ଧି ତ କରିପାରିବିନି। ଯାହା ହେବ ଆଉ।
ହଁ ମୋର ବଡ ଭଉଣୀ ବି ଆଜି ଆସିଲା ବେଳେ ନେଇକି ଆସିଛି। ନାନ ଆଉ ତଡକା। ତାପରେ ନା ରାତିରେ ଆମେ ନାନ୍ ତଡକା ଖାଇବୁ। ଆକୃତି ଶୋଇଲା।
ଠିକ ଅଛି ଭଲ କଥା କହିବାକୁ ଗଲେ ତ ମୁଁ ଭାବୁଛି କେବେ ଗୋଟେ- ଫାଙ୍କା ହେଲେ ଆପଣଙ୍କ ସହିତ ଦେଖାହବି ଆଉ।
ହଉ ଏବେ ମୁଁ ରଖୁଛି ଆଉ କେତେବେଳେ କଥା ହେବା।
ଫାଙ୍କା ହେଲେ ଆପଣଙ୍କୁ କହିବି।
କ୍ୱାଲିଟୀ ହେଲା।